ହଁ କଣ କରୁଛ?
ଏଇ ଶୋଇଛି ଆଉ।
ହୁଁ ହୁଁ। ମୁଁ ଏଇ ରୋଷେଇ କରୁଛି।
କଣ ପଢାପଢି କରୁଛ ନା ନାଇଁ।
ହଁ ପଢୁଛି ପାଠ ପଢୁଛି। ଏବେ ପ୍ଲସ୍ ଟୁ ପ୍ଲସ୍ ଥ୍ରୀ ପଢ଼ୁଛିପ୍ଲସ୍ ଥ୍ରୀ।
ପ୍ଲସ୍ ଟୁ ଏଇ ବର୍ଷ ସରିଲା।
ଚାଲିଛି।
ଚାଲିଛି।
ହୁଁ।
ଏବେ କଲେଜ ମୋର ପ୍ଲସ୍ ଟୁ ସରିଲା।
ଓ
କଲେଜରେ ନା ଘରେ
ମୁଁ ଘରେ ଘରକୁ ଆସିଛି।
ହଁ
ଘରକୁ ଆସିଛି ବସିକି ରୋଷେଇ କରୁଛି ଆଉ ଟିକେ ବାପାଙ୍କୁ କହିଲି ତ ଟିକେ। ଚିକେନ ଆଣିବା ପାଇଁ ସେ ଆଣିଥିଲେ ତାକୁ ବସିକି ବନଉଛି।
ଘରେ କିଏ କିଏ ଅଛନ୍ତି?
ବାପା ବୋଉ ଭାଇ।
ଆଉ ତମ ଘରେ? କଣ ମାନେ ଯେମିତି ଆମର ଏକରେ କପିଳାସ ଭଲ। କପିଳାସ ଗୋଟେ ସେମିତି ତମର ସେକରେ କଣ ଅଛି?
ଏପଟେ ଆମର ଅଛି ଗୋଖେନସ୍ୱରଅଛି ଚନ୍ଦନେଶ୍ଵର ଅଛି ସରୋବର ଅଛି। ଆଉ ଆଉ କଣ ଗଡ ମଧୁପୁର ଅଛି। ଯୋକଡିଆ ଅଛି
ହୁଁ। ଆଉ କପିଳାସ କେବେ ଆସ
ହଁ ଯାଇଛି। ଯିଏ କପିଳାସ ଦି ଥର ତିନି ଥର ଭଳିଆ ଯାଇଛି ମୁଁ କପିଳାସ। କପିଳାସର ମୁଁ ଟିକେ ମହାଦେବବାବାଙ୍କର ଇଏ ତ ସେଥିପାଇଁ ମୁଁ ଯାଇଛି ଆଉ
ପ୍ରାୟ ଝିଅ ତ ସେଇ ମହାଦେବଙ୍କର ଆଉ ପ୍ରାୟ। ପ୍ରାୟ। ଉଁ ପିଲା ଜଗନ୍ନାଥ ନହେଲେ ଶିବ।
ଜଗା ଭାଇ ହେଲା ମୋ ଭାଇ ମହାଦେବ ବାବା ହେଲା ବାବା ଆଉ।
ହୁଁ।
ହୁଁ।
ଆଉ କେବେଠୁ? ଆଉ କଣ ସନ୍ଧ୍ୟାବେଳୁ କଣ ଖାଇଥିଲ?
ସନ୍ଧ୍ୟାବେଳେ ଗୁପଚୁପ ଖାଇକି ଆସିଥିଲି।
ଝିଅ ପିଲାଙ୍କର ତ ସେଇଟା ଆଗେ ଆଉ
ହଁ କଣ କରିବା।
ସମନ୍ଧିଙ୍କର ଆଗେ ଗାହାର ପୁଅ ପିଲା। କାହାର କଣ ଖାଇବାର ଅଲଗା ଅଲଗା ଇଚ୍ଛା ଥିବ କିନ୍ତୁ ପ୍ରାୟ ନାଇଣ୍ଟି ପରସେଣ୍ଟ ଝିଅ ତାଙ୍କର
ନାଇନ୍ଟି ନୁହଁ ହଣ୍ଡ୍ରେଡ ପରସେଣ୍ଟ ଝିଅଙ୍କର ଏମିତି କୋଉ ଝିଅ ନାହାନ୍ତି ଯେ ସେ ଖାଉନଥିବେ।
ଶୋଇ ପଡ଼
ସବୁ ଝିଅଙ୍କର ଏବେ ବି ପୁଅ ପିଲା ମାନଙ୍କର ବେଶୀ ଟିକେ ପସନ୍ଦ ହେଇଯାଇଛି।
ହୁଁ।
ଆଉ ତମ କପିଳାସ ବିଷୟରେ ଟିକେ କୁହ କଣ କେମିତି ସେପଟେ।
ଜାଣିଥିବ ନା ନମ୍ବର।
ହଁ କପିଳାସୁ କପିଳାସ ଆଗରୁ କେମିତି ହେଲା କହିଲ?
କେମିତି?
ରହିଥା ଜଣେ ଦିଦି ମେସେଜ କରିଛନ୍ତି ତାଙ୍କୁ ଟିକେ ଖାଲି କହିଦିଏ। ହଉଛି କ ଫାଷ୍ଟ ପାହାଡ ଜଣେ ଗାଈ ଚରି ନେଉଥିଲେ। ଥିଲେ। ପାହାଡ ଉପରେ ଗୋଟେ ପଥର ଉପରେ ସେ ଗୋଟେ ଗାଈ ଅଲଗା ହେଇକିନା ଯାଇ କ୍ଷୀର ଦେଇଦିଏ ସେ ପଥର ଉପରେ ଆ ମନକୁ ମନ। ତାପରେ ସିଏ ସେ ଗଉଡ ଯିଏ ଗାଈ ଚରାଏ। ସିଏ ଦେଖିଲା ସବୁବେଳେ ଗାଈ ଟା କୁଆଡେ ଯାଉଛି ତାପରେ ଇଏ ତାକୁ ପିଛା କରି କରି ଗଲା। ଲା ଦେଖିଲା ଗୋଟେ ପଥର ଉପରେ କ୍ଷୀର ଦଉଛି। ତାପରେ ଏଠିକାର ଯିଏ ରାଜା ଥିଲେ ସେତେବେଳେ। ତାଙ୍କୁ ସ୍ୱପ୍ନେଇଲା ସପନେଇଲେ ଠାକୁର ଆଉ।
କଁଅ ସ୍ଵପ୍ନେଇଲେ?
କି ମୁଁ ଏଇଠି ଏମିତି ପଥର ଉପରେ ଅଛି ଗୋଟେ ଗାଈ ଆସି ମୋତେ ଖିରଦଉଚି। ସପନେଇଲେ ଠାକୁର ଆଉ। ତାପରେ ରାଜା ସେଇଟାକୁ ମନ୍ଦିର କୋତ ତୋଳିଲେ ଆଉ ଝରଣା ତଳେ ନେଇକି ସେ ପଥରକୁ ଥୋଇ ଲେ ଗୋଟେ ମାନେ ପାଣି ପୁରା ଗଡୁଥିବ ଶିବ କ ଉପରେ। ତାପରେ ସେଇଠୁ ଖୋଳି ଖୁଳା କିି କଲେ ମନ୍ଦିର।
ତାପରେ ସେଇଟା ହେଲା ନାଇଁ କି?
ହଁ। ଆଉ।
ଲୋକ ଯୋଉ ସେଠି ଏତେ ବିଶ୍ଵାସ କରୁଚନ୍ତି ମାନ - - ଯେ। ଉ କରୁଛନ୍ତି ତାଙ୍କର ସେଟା କଣ ପୂରଣ ହଉଛି?
ହଁ କହୁଛନ୍ତି ତ ହେଲେ ମୁଁ କେବେ ମୁଁ ମାନେ କୋଉ ଠାକୁରଙ୍କ ପାଖରେ ବି କେବେ ମାନସିକ କରିନି। ସତ କଥା। ମୁଁ ବୋଲବମ୍ ଯାଏ କିନ୍ତୁ ଠାକୁରଙ୍କ ପାଖକୁ ମାନେ ଏଇଥିପାଇଁ ଯାଏକି ଦେହପା ଆମ ଘରେ ସମନ୍ତିଙ୍କର ଭଲ ରହୁ ମୋହର ଭଲ ରହୁ। ସମନ୍ତିକି ଖୁସିରେ ସବୁବେଳେ ରଖନ୍ତୁ ଏମିତି ଏଇଆ।
ସମସ୍ତଙ୍କୁ ଭଲରେ ରଖନ୍ତୁ ନାଇଁ କି।
ହଁ ଆଉ କିନ୍ତୁ ମୁଁ ମାନେ ତିନି ଜଣ କର ମାନସିକ ଥିବ। ମା। ମୋର ଏଇ
ନା।
ତାନ୍ ସେଇ ଟାଇପ ର ଜଣ ଜଣ କୁ ସେ ହେଲା ମୋର ହେରା ନାହିଁ ଆଉ। ଆଉ ପ୍ଲସ୍ ଟୁ ଏଇ ବର୍ଷ ତମର ହେଲା। ରୋ ଚଗଲା ହଉ ହାଲୋ। ହାଲୋ।